ହାଲୋ। ହାଲୋ।
ହାଲୋ।
ହଁ।
ହୁଁ କଣ କ
ଏଇଠି ବାହାରେ ବସିଥିଲି ଆଉ।
ଆଉ ରଥରେ ଗାଁରେ କେବେ କହିଲୁ? ଆଉ ପଟେ ଗାଁ ପଟରେ ରଥଯାତ୍ରା କେବେ କହିଲୁ?
ଗାଁ ପଟ ରଥଯାତ୍ରା ଏବେ ଏଇଟି ପା।
କେବେ ଡେଟ୍ କେବେ କହୁନୁ? ଏବେ ପା ବ କେବେ ଡେଟ୍ କହ।
ଷୋହଳ ଯେ ଜୁଲାଇ ବୋଧେ।
ଷୋହଳ ତାରିଖରେ। ଷୋହଳ ତାରିଖରେ। ଆଉ ରଥଯାତ୍ରା ଦେଖିବା ପାଇଁ ଯିବୁ?
ନାଇଁ ଗହଳି ଅଛନ୍ତି କିଏ ଯିବ ଗହଳିରେ?
ହଁ ରଥଯାତ୍ରା ଖାଲି ଆଉ କଣ ମୁଁ ଟିଭିରେ ଦେଖେଇବୁ?
ଟିଭି ରେ ହିଁ ଦେଖି ତୁ ଏମିତି ଦେଖିବାକୁ ଗଲେ ଲୋକ ବା ମୁଁ କହିଲି ଏମିତି ଦେଖିବାକୁ ଗଲେ ଲୋକ ବା କଣ ହଉଛନ୍ତି ଗହଳି ଅଧିକ ଗହଳି ହଉଛି ଲୋକଙ୍କର ମରି ବି ଯାଉଛନ୍ତି। କହତୁ।
ହୁଁ ରଥଯାତ୍ରା ବିଷୟରେ କଣ କଣ ଜାଣିଛୁ କହିଲୁ?
ରଥଯାତ୍ରା କଣ ବିଶ୍ଵ ପ୍ରସିଦ୍ଧ ତ ଗୋଟେ।
ଖାଲି ବିଶ୍ୱପ୍ରସିଦ୍ଧ? ରଥଯାତ୍ରା ରେ କେତେଟା ରଥ କହିଲୁ?
ଙ୍କର।
ରଥଯାତ୍ରାରେ କେତେଟା ରଥ କହିଲୁ? ତିନିଟା ରଥ। ନା କଣ କଣ?
ଆ ନନ୍ଦିଘୋଷ ଆଉ ତାଳ
ନନ୍ଦିଘୋସ। କାହାର? ତାଳଧ୍ୱଜ କାହାର ଦର୍ପଦଳନ କାହାର?
ତାଳଧ୍ୱଜ ହେଉଛି ବଳଭଦ୍ରଙ୍କର ଆଉ ଦେବଦଳନ ହେଉଛି ସୁଭଦ୍ରା ଦ୍ରା ଙ୍କର।
ହୁଁ। ଆଚ୍ଛା ଜଗନ୍ନାଥ ତମର ଥରର ଚକ ସ ସଂଖ୍ୟା କେତେ?
ତାଙ୍କର ଷୋହଳ ଟା ରଥ ଚକ।
ତାଳଧ୍ୱଜ ରଥର ସୁଭଦ୍ରାଙ୍କ ରଥଙ୍କ-
ସୁଭଦ୍ରାଙ୍କର ବାରଟା ରଥ ଆଉ ବଳଭଦ୍ରଙ୍କର ହଉଛି ବା ଚଉଦଟା।
ଇଛା ଦି ଦି ଟା କମ୍ ନା।
ହୁଁ।
ତ ସବୁଠୁ ଅଧିକା ଉଚ୍ଚତା କୋଉ ରଥ ଟା?
ହଁ କାହା ଉଚ୍ଚତା?
ହୁଁ ଉଚ୍ଚତା ସବୁଠୁ ଅଧିକା କାହାର?
ହେ ଜଗନ୍ନାଥଙ୍କ ରଥଙ୍କର
କେତେ ଫୁଟ?
ସେଟା ପଇଁଚାଳିଶ ଫୁଟ ପଇଁଚାଳିଶ ଫୁଟ ସେଟା।
ଆଉ ବଳଭଦ୍ରଙ୍କ ରଥ ର ଉଚ୍ଚ ତ କେତେ?
ବଳଭଦ୍ରଙ୍କର ଚଉରାଳିଶ ଫୁଟ ତାଙ୍କର। ଆଉ ସୁଭଦ୍ରାଙ୍କର ତ ତେୟାଳିଶ ଫୁଟ ।
ଆଚ୍ଛା ଜାଣିଛୁ ତାହଲେ ଏତେ ଜିନିଷ ଆଉ ହଁ ରଥଯାତ୍ରା କେବେଠୁ ଷ୍ଟାର୍ଟ ହୁଏ କହିଲୁ ତାର ସବୁ କଣ କଣ ଇଏ? ରଥଯାତ୍ରା କେବେଠୁ ଷ୍ଟାର୍ଟ ହୁଏ?
ରଥ ଯାତ୍ରା।
ରଥଯାତ୍ରର ପ୍ରଥମ କୋଉଠୁ ଷ୍ଟାଟ ହୁଏ ଯେମିତି ଏଇ ସ୍ନାନ ପୂର୍ଣ୍ଣିମା ଷ୍ଟାନ
ନାଇଁ ନାଇଁ ନା ହଁ କେକେବେ ଷ୍ଟାଟ୍ ହବ।
ତୁ ଜାଣିଛୁ ଦଶପଲା ରୁ ରଥ କାଠ ଯାଏ ବୋଲି ପୋଲରେ ସଦାବେଳେ ରଥକାଠ ଆ ସେଇଠୁରା କାଠ ଗଲେ ହିଁ ରଥ ନିର୍ମାଣ ହବ।
ହଁ, ଏବେ କାଠ ଚାଲିଚିବା ରଥ ତିଆରି ।
ହୁଁ, ଚାଲିଛି ନା ସରିଲାଣି! ଆ ଚାଲିଛି ।
ଚାଲିଚି ବଲେ ଶରୀର ପାଖା ପାଖି । ଉଟ
ହଁ, ରଥଯାତ୍ରା ପାଇଁ ପ୍ରସ୍ତୁତି ଅକ୍ଷିତୃତୀୟା ଠୁ ଷ୍ଟାର୍ଟ ହୁଏ। େ ସେଇଦିନ ରଥ କାମ ଷ୍ଟାର୍ଟ ହୁଏ ଆଉ ତା ସାରିଲା ପରେ, ସ୍ନାନ ପୂର୍ଣ୍ଣିମା ହଉଛି ।ସ୍ନାନ ପୂର୍ଣ୍ଣିମା ବିଷୟରେ କଣ କଣ ଜାଣିଛୁ କହିଲୁ? ହୁଁ
ସ୍ନାନ ପୂର୍ଣ୍ଣିମା, ସେ ଯୋଉ ଗାଧାନ୍ତି ଜଗନ୍ନାଥ ବସୁ ମାନେ ତିନି ଠାକୁରଙ୍କୁ ଗାଧାନ୍ତି ଅଠର ଶହେ ଆଠ ମାନେ ମାଠିଆ ଜଳରେ ତାଙ୍କୁ ଗାଧାନ୍ତି। ।
ତିନି ଜଣଙ୍କୁ ଶହେ ଆଠ ଲେଖେ ନା ଟୋଟାଲ ଶହେ ଆଠ? ଟୋଟାଲ ଶହେ ଆଠ ନା ତିନି ଜଣଙ୍କୁ ଶହେ ଆଠ ।
ହଁ ଟୋଟାଲ ଟା ହଉଛି ଶହେ ଆଠ ଜଣ ର ତିନି ଜଣଙ୍କୁ ଗାଧା ହୁଏ।
ପାଣି କୋଉଠୁ ଆସେ?
ଆଁ?
ପାଣି କୋଉଠୁ ଆସେ??
ସେ ମାନେ ଜଗନ୍ନାଥ ମନ୍ଦିରରେ ଗୋଟେ ଅଛି ବା ପୁଅ ।
ଆଛା ସେଇ କୂଅ ରୁ ପାଣି ଆସେ । ତାପରେ, ସ୍ନାନ
ତା ତାପରେ ଯୋଉ ରଖନ୍ତି ଅଣସର ଘରେ ରଖନ୍ତି ଠାକୁରଙ୍କୁ
କେତେ ଦିନ ରଖନ୍ତି । ସେ ଜିନିଷ ତ ଜାଣିଛ? କଣ ପାଇଁ, ଅଣସର ଘରେ ଠାକୁର କଣ ପାଇଁ ରହନ୍ତି? ହୁ କେମିତି କଣ ହୁଏ କି ଠାକୁରଙ୍କୁ ଗାଧେଇଲା କର
ଠାକୁରଙ୍କୁ ତା ପରେ ଜର ଆସେ କୁହନ୍ତି ନା ଗାଧେଇ ସାରିଲା ପରେ ।
ତ ତାଙ୍କୁ ନୈବଦ୍ର କହିଲ ମେଡିସିନ ଦିଅନ୍ତି ଆଉ ଅଣସର ଘରେ ରଖି
ହଁ।
ତାପରେ ଅଣସରରୁ ବାହାରିଲା ପରେ?
ତାପରେ ବାହାରେ ଯୋଉଦିନ ବାହାରେ ଏବେ ତ ସେଦିନ ରଥଯାତ୍ରା ହୁଏ। ସିଧା ତାଙ୍କୁ ମାଉସୀଙ୍କ ଘରକୁ ନେଇକି ଆଁ ହଁ ନବ ଯୋବ ହଁ ଯୋଉଦିନ ବାହାରିବେ କେତେଦିନ ହୁଏ?
ହୁଁ ଆଉ ରଥଯାତ୍ରା ରଥ କୋଉଠୁ କୋଉ ଯାଏ ପୁରୀ ଜଗନ୍ନାଥ ମନ୍ଦିରରୁ କୋଉ ଯାଏଁ ଯାଏ।
ଗୁ ଗୁଣ୍ଡିଚା ମନ୍ଦିର।
ଆଚ୍ଛା। ରଥରେ ଜଗନ୍ନାଥ ବଳଭଦ୍ର ସୁଭ ସୁଭଦ୍ରାଙ୍କ ବ୍ୟତୀତ ଆଉ କିଏ କିଏ ଯାଆନ୍ତି?
ହୁଁ। ରଥରେ ।
ଆଉ ଜାଣିନି ସେ
ହଁ।
ସିଲାବସ ଉପରେ କୋଶ୍ଚିନ୍ ହେଇଗଲା ନା?
ଆରେ ଦେବତା ଏ ଯୋଉ ରଥରେ ତାଙ୍କର ଇଏ ଗୁଡା ଅଛନ୍ତି । ଯୋଉ ଅନ୍ୟ ଦେବତା ମାନେ ବି ଯାଆନ୍ତି ନାଁ ହାଁ।
ସୁଦର୍ଶନ ବି ଯାଆନ୍ତି ନା ।
ହଁ। ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭ୍
ସୁଦର୍ଶନଙ୍କ ପାଇଁ କଣ ଅଲଗା ରଥ ହୁଏ ।
ନାଇଁ ସେ ଜଗନ୍ନାଥଙ୍କ ରଥରେ ଯାଆନ୍ତି ନା ।
ଆଚ୍ଛା ହଉ ନବ ଯୌଧପନ‌ଦର୍ଶନ ତାପରେ ରଥଯାତ୍ରା ହେଲା। ରଥଯାତ୍ରା ପରେ । ଜଣେ ଜଗନ୍ନାଥ ଗୁଣ୍ଡିଚା ଟେମ୍ପଲକୁ ଗଲେ।
ହଁ ଯାଆନ୍ତି ତାପରେ ତାପରେ କଳି ଲାଗନ୍ତି। ଏମିତି କଣ? ରାଣୀ ଲକ୍ଷ୍ମୀଙ୍କ ସାଙ୍ଗରେ।
ଆଚ୍ଛା ହେରାପଞ୍ଚମୀଠଉ। ତାପରେ ପୁଣି ବାହୁଡ଼ା ଯାତ୍ରା ସୁନାବେଶ । ଅଧରପଣା କଣ ପାଇଁ କରାଯାଏ ଜାଣିଚ? ଆଛା।
ଅଧରପଣା।
ହୁଁ।
ଏଇ ଯୋଉ ଅଳଙ୍କାର ହେରିକା ସଜା ହେବ ସୁନାବେଶ।
ସେଇଟା ସୁନା ବେଶ ଅଧର ପଣା ଯୋଉଦିନ ଠାକୁର ଏ ଯାଆନ୍ତି ମନ୍ଦିର ଭିତରକୁ ରଥ ରୁହେ। ଜାଣିଛୁ କଣ ପାଇଁ ସେଟା ହୁଏ?
ମାନେ ସବୁ ପ୍ରକାରର ଇଏ ଦିଆଯାଏ ନା କଣ ପିଇବା ପାଇଁ?
ସେଇଟା ମୁଁ ତତେ ପଚାରୁଛି କଣ? କାଇ ପାଇଁ ହୁଏ ଜାଣିଚୁ। ମତେ ପଚାରୁଚି ଇଏ କ ପାନିଆ ବୋଲି ସେଇଟା ଜାଣିନୁ? ହଁ କି ନାଇଁ ମତେ କହ ଜାଣିନୁ ସେଇଟା କଣ? ପାଇଁ ମୁଁ କହିବି। ସେ ଜଗନ୍ନାଥ ଯେତେବେଳେ ରଥଯାତ୍ରା ରେ ଯାଆନ୍ତି ନ୍ତି ତାଙ୍କ ସାଙ୍ଗରେ ଏତେ ଯୋଉ କହିଲୁ ଦେବତା ମାନେ ଯାଆନ୍ତି।
ହଁ ହଁ।
ଦେବତା ମାନଙ୍କ ସାଙ୍ଗରେ ରାକ୍ଷସ ମାନେ ବି ଯାଆନ୍ତି।
ହଁ।
ସେଇ ରାକ୍ଷସ ମାନଙ୍କୁ ସେଇ ଶାନ୍ତ କରିବା ପାଇଁ ସେ ପଣା ଦିଆଯାଏ। ତାକୁ ଅଧରପଣା କୁହନ୍ତି। ଜାଣିନଥିଲୁ?
ଆଁ
ଏଇଟା ଜାଣି ନ ଥିଲୁ?
ନା। ମାନେ ଶୁଣିଥିଲି ଯଦି ରାକ୍ଷସ ମାନେ ଆସନ୍ତି ଯୋଉଟା ଖାଇକି ମାନେ ଭୋଗ ପଡିଥାଏ ସେଗୁଡାକୁ ଖାଇକି ଯାଆନ୍ତି।
ହୁଁ ସେଇଥିପାଇଁ ଅଧାର ପଣା ଦିଆ ହୁଏ। ତାଙ୍କୁ ଶାନ୍ତ କରିବାକୁ
ଯେତେବେଳେ ଜଗନ୍ନାଥ ମନ୍ଦିର ଭିତରକୁ ଯାଆନ୍ତି ଲକ୍ଷ୍ମୀ ଆସି ତାଙ୍କ ରଥ ଭାଙ୍ଗନ୍ତି। ମାଙ୍କୁ ଶାନ୍ତ କରିବା ପାଇଁ ଜଗନ୍ନାଥ ଗୋଟେ ମିଠା ଆଣନ୍ତି ସେଇ ମିଠା ନାଁ ଜାଣିଚୁ?
ଏଇ ଯୋଉ ମିଠା
ହଁ।
ହୁଁ। ଏଇଟା ଯଉ ଗ ଆ
ରସଗୋଲା ରସଗୋଲା ନେଇକି ଜଗନ୍ନାଥ ମା ଲକ୍ଷ୍ମୀଙ୍କୁ ଶାନ୍ତ କରାନ୍ତି। ଏଇ ପିଲାଟା କିଛି ଜାଣିନିରେ। ତୁ ରଥଯାତ୍ରା ବିଷୟରେ ରଚନା ଲେଖିନୁ ଆଉ?
ତାପରେ ମିଠା ଖାଆନ୍ତି ତାପରେ?
ତାପରେ ସେ ଯାଆନ୍ତି ମନ୍ଦିର ଭିତରକୁ ମିଠା ଖାଇସାରି ମିଠା ଦିଅନ୍ତି ରସଗୋଲା ରସଗୋଲା ଖାଇକି ମା ଲକ୍ଷ୍ମୀଙ୍କ ରାଗ ଶାନ୍ତ ହୁଏ ତାପରେ ସେ ମନ୍ଦିର ଭିତରକୁ ନିଅନ୍ତି। ଜାଣିଛୁ ରଥଯାତ୍ରା ଖାଲି ପୁରୀରେ ପାଳନ କରାଯାଏ ନି। ଏଇଟା ଇଣ୍ଟରନ୍ୟାସନାଲ ବି ପାଳନ କରନ୍ତି ଇଣ୍ଟରନାସନାଲ। ମେରୁ ବର୍ନ ମସ୍କୋ। ଇସ୍କନ ଜାଣିଚୁ ଇସ୍କନ। ଇସ୍କନ ହଉଛି ତାର ଗୋଟେ ବଡ ଫାକଚାଇସ୍ ହେଁ ହେଁ ରଥଯାତ୍ରାର। ଜଗନ୍ନାଥ ପ୍ରଭୁଙ୍କର। ସିଏ ବହୁ ସେ ବହୁତ ଜାଗାରେ ସେଲିବ୍ରେସନ କରାଏ।
ଏଡା ବା ବିଷୟ ବସ୍ତୁ ବା ଏଥିଲାଗି।
ଚେରାପହରା କିଏ କରନ୍ତି?
କଣ କହିଲ? ଗଜ ଗଜପତି ବା ଗ୍ ଗଜପତି ମହାରାଜ।
ଆଛା ରାଣୀ କି ଚାହାନି। ମନ୍ଦିରର ପୁରୀ ମନ୍ଦିରର ଉଚ୍ଚତା କେତେ କେତେ ମିଟର କହିଲୁ?
କଣ?
ଓ ଜଗନ୍ନାଥ ମନ୍ଦିର ଉଚ୍ଚତା କେତେ ମିଟର କହିଲୁ?
ଜଗନ୍ନାଥ ମନ୍ଦିର ଉଚ୍ଚତା
ହୁଁ ଛଅଷଠି ମିଟର। ଛଅଷଠି ମିଟ ଟର।
ଛଅଷଠି ମିଟର ହଁ ହଁ।
ତା ପରେ ହି କୋଉଟା ଲିଙ୍ଗରାଜ ମନ୍ଦିର।
ହଁ।
ଲିଙ୍ଗରାଜ ମନ୍ଦିର ଆଉ ଦଶ ପନ୍ଦର ମିଟର କମ୍ ତାଠୁ ଆଉ। ଜଗନ୍ନାଥ ମନ୍ଦିର ଠୁ ଆଉ। କେତେ ଲୋକ ଆସନ୍ତି ପାଖାପାଖି ଜାଣିଥିବ?
କଣ?
ଭ ବିିବା ମୁଁ କହିଲି କେତେ ଲୋକ ରଥଯାତ୍ରାରେ ଆସ ତମି ଜାଣିଚୁ ।
ହଁ ।ବହୁତ ଲୋକ।
ଦଶଲକ୍ଷ ଭଳିଆ ଲୋକ ଆଛନ୍ତି।
ହୁ ଚାରିଆଡେ ଲୋକ ଆସଛନ୍ତି ପରା।
ହୁଁ। ହଉ ଆଉ ଏଥର ରଥଯାତ୍ରା ହେଲେ ଲାଇଭ ଅଛି ଜାଣିଦବୁ ଆଉ।
ହଁ।
ଜାଣିଛୁ ଜଗନ୍ନାଥ ଯେତେବେଳେ ପୁରୀ ମନ୍ଦିରରୁ ବାହାରକୁ ଆସନ୍ତି ପାଦ ରଖନ୍ତି ପୁରୀ ମନ୍ଦ ମନ୍ଦିରରୁ ବାହାରିକି ଯେତେବେଳେ ଧରା ପୃଷ୍ଠରେ ପାଦ ରଖନ୍ତି ଫାଷ୍ଟ ତାଙ୍କ ମୁହଁକୁ ଆସିକି ପଡେ। ବର୍ଷା ହୁଏ ଆସିକି ବାହାର୍ ମନ୍ଦିର ବାହାରକୁ ଆସୁ ଆସୁ
ମାନେ କଣ ରଥକୁ ଆସିଲା ବେଳକୁ ନା କଣ?
ହୁଁ ତାକୁ ମେଘ ଦେବତା ତାଙ୍କୁ ସ୍ଵାଗତ କରନ୍ତି ବର୍ଷା ପାଣି ଦେଇକି
ଉମହୁଁ ।
ଟି ଟି କିଛି ନା କିଛି ହଉ ବର୍ଷା ପକେଇବ ଟିକେ ନା ଟିକେ ହଉ ଯେତେବେଳେ ଜଗନ୍ନାଥ ମନ୍ଦିର ହଉ ଆଉ ତୋତେ କିଏ ଗୋଟେ ଡାକୁଥିଲା ବୋଧେ ଯା କଣ କରିବ ଆଉ। ଦେଖିକି ମତେ କହିବୁ ଏଇ ରଥଯାତ୍ରା ବିଷୟରେ କଣ ହେଲା କଣ ନାହିଁ ଆଉ। କଣ ଶିଖିଲୁ କଣ ଶିଖି ଲୁନି ଆଉ ହଉ ରଖୁଛି।
ହଁ।